ହାଲୋ ।
ହ
ହାଲୋ ।
ହାଲୋ ।
ହଁ
ଭ ଶୁଭୁଛିି ନା ମୋ କଥା ।
ଯେ
ଆଉ ସାଙ୍ଗ ଆଉ କଣ ମୁଁ ତ କହିଥିଲି ଏ ଯୋଉ ସମୟ ଟା କେମିତି ମାନେ ବ୍ୟବହାର କରନ୍ତି ସେ ଟିପ୍ସ ଟା କଣ ବ୍ୟବହାର କେମିତି କଲୁ?
ହଁରେ ମୁଁ ଆରମ୍ଭ କରିଦେଲିି । ପ୍ରଥମେ ମୁଁ ସକାଳେ ଶୀଘ୍ର ଉଠିବା ଆରମ୍ଭ କଲି।
ବଢ଼ିଆ।
ତାପରେ ଗୋଟେ ଖାତାରେ ଦିନର ପ୍ଲାନ ଲେଖିଲି।
ତାପରେ କଣ ମାନେ ଭଲ ହେଲା ତ ଦିନ ଟା?
ହଁ ମୋର କାମ ସମୟରେ ଶେଷ ହେବାକୁ ଲାଗିଲା।
ହଁ ଆଉ କଣ କଲୁ?
ମୋବାଇଲ ବ୍ୟବହାର କମ କରିଦେଲି।
କେମିତି?
ପଢ଼ା ସମୟରେ ନୋଟିଫିକେସନ ବନ୍ଦ କରୁଥିଲି।
ବଢ଼ିଆ। ଦିଆ।
ହଁ। ଆଗରୁ ଘଣ୍ଟା ଘଣ୍ଟା ରିଲ ଦେଖୁଥିଲି। ଏବେ ସମୟ ଧରି ବ୍ୟବହାର କରୁଛି ଆଉ।
ଆଗରୁ ଯୋଉଁ ସମୟ ମାନେ ଯେମିତି ବ୍ୟବହାର କରୁଥିଲୁ ଏବେ କଣ ଫର ମାନେ ଦେଖାହେଲେଣି ନାଁ ଦେଖାହେଇନି?
ହଁ ପ୍ରତିଦିନ ସକାଳେ ବନାଏ।
ମୁଁ କହିଲି ଆଗରୁ ଯୋଉଁ ମାନେ ସମୟ ଟା ତୁ ବ୍ୟବହାର କରୁଥିଲୁ ଏଇ ଯୋଉଁ ଏବେ ଯୋଉଁ ମାନେ ମାନେ ଫରକ ଟା ଦେଖା ହେଲାଣି ନା ଦେଖାଯାଉନି? ମୁଁ କହିଲି ଆଗରୁ ଯୋଉଁ ସମୟ ଟା ତୁ ବ୍ୟବହାର କରିୁଥିଲୁ ଏବେ ଯୋଉଁ ମାନେ ରୋଟିନ ଟା କରିକି ଖାତାରେ ଲେଖିକି ଯୋଉଁ ସମୟ ଟା ବ୍ୟବହାର କରୁଛୁ। କେମିତି ମାନେ ଫରକ ଦେଖାଯାଉଛି ନା ଦେଖାଯାଉନି?
ବହୁତ ଫରକ। ଦେଖାହଉଚ ହଁ।
ହଁ ଏବେ ପ୍ରତିଦିନ ମାନେ ତୁ ଯୋଉଁଦିନ ସମ ତୋର ମାନେ ସେଇ ଗୋଟେ ଧର ରାତିରୁ ତୁ ଲେଖିକି ରଖିବୁ ଖାତାରେ ସେ ମାନେ କଣ କରିବୁ ତା ପରଦିନ ସକାଳେ ଲେଖିକି ରଖିବୁ ତା ପରଦିନ ସେଇଟାକୁ ତୁ ଆରମ୍ଭ କରିବୁ।
ପ୍ରତି ଦିନ ସକାଳେ ବନାଏ। ପ୍ରତିଦିନ ସକାଳେ ବନାଏ ଲେଖିକି। କଣ?
ଆଉ ଯେତେବେଳେ କାମ ଶେଷ ହେଇଗଲା।
କାମ କାମ ଶେଷ ହେଲେ ଠିକ ମାର୍କ କରିଦଉଚି।
ହୁଁ। ତାହେଲେ ତତେ ସହଜ ହେଲା ଏଥରକ ଟାଇମ ବ୍ୟବହାର କରିବା ପାଇଁ। ହଁ। ଦିନମାନ ବି ଥକା ଲାଗିବନି କି ସବୁ କାମ ଠିକ ଟାଇମ ରେ ମାନେ ହେଇଯିବ ।
ହଁ। ଆଉ ମୁଁ ବଡ଼ କାମ କୁ ଛୋଟ ଭାଗରେ ଛୋଟ ଛୋଟ ଭାଗରେ କରିଲି ।
ହଁ ସେମିତି କଲେ ଆହୁରି ଭଲ ।
ମୋ ପାଇଁ ସହଜ ଲାଗିଲା ।
ଓ ସେମିତି କଲେ କାମ ବି ମାନେ କମ ପଡିବ। ଠିକ୍ ଟାଇମିରେ ବି ହେଇଯିବ। କହିଲି କାମ କମ ପଡ଼ିବ ଠିକ ଟାଇମ ରେ ବି ହେଇଯିବ।
ଏଥର ପଚିଶ ମିନିଟ କାମ ପାଞ୍ଚ ମିନିଟ ରେ ହେଇଯାଉଛି ।
ବହୁତ ଭଲ। ଆଉ ରାତିରେ ଡେରି ପର୍ଯ୍ୟନ୍ତ ଅ ମାନେ ଚେଉଁଚୁ କି?
ନା ନା ଏବେ ଶୀଘ୍ର ଶୋଇପଡୁଛି ।
ହଁ ମାନେ ରାତିରେ ଡେରି ପର୍ଯ୍ୟନ୍ତ ଶୋଇଲେ ସେଠି ସକାଳୁ ଉଠିବା ପାଇଁ ଫେର୍ ଡେରି ହବ ।
ନା ନା ଶୀଘ୍ର ଶୋଇପଡୁଛି ବୋଲି ଶୀଘ୍ର ଶୋଇପଡୁଛି ଅଧିକ ଫ୍ରେସ୍ ଲାଗୁଛି ସକାଳୁ ।
ଜଲଦି ଶୋଇଲେ ବି ସକାଳୁ ଉଠିଲେ ମାନେ ପଢାରେ ବି ମାନେ ତତେ ଫରକ ପଡିବ କି ଦେଖାଯିବ ଶାନ୍ତି ଲାଗିବ ପଢିବା ପାଇଁ ।
ଏବେ ସମୟ ନଷ୍ଟ କରୁନି । ମନେ ରହିବା ଶକ୍ତିବି ବଢିଗଲା ।
ଆଉ କଣ ସବୁ ଶିଖିଲୁ?
ସମୟର ମୂଲ୍ୟ ବୁଝିଲି । ଆଗକୁ କଣ କରିବୁ? ଆଗକୁ କଣ କରିବି? ଏଇ ଅଭ୍ୟାସ ଜାରି ରଖିବି ଆଉ ।
ଆଗକୁ କଣ କରିବାରମାନେ ଇଚ୍ଛା ଅଛି?
ହୁଁ ତୁ ଟିପ ଦେଇଥାନ୍ତୁ ।
ସେଟ ମାନେ କଣ ଆଗକୁ ପଢିବାରେ କଣ ମାନେ ଗୋଟେ ଇଛା ଥିବ ତ? ଲଗଡାଉନ୍। ଉଁ। ହାଲୋ।
ଆଗକୁ ପା ପଢିକି ଗୋଟେ ଭଲ ଜବ କରିବାର ଅଛି ଆଉ ।
ବଢିଆ ଏମିତି ଆଗ ବଢ଼ି ଯା। ହଁ ପ୍ରତିଦିନ ଗୋଟେ ଲକ୍ଷ୍ୟ ରଖ କି ମୁଁ ଏତିକି ସାରିବି ଏତିକି ସାରି ଦେଲା ପରେ ଆଉ ଗୋଟେ ଟ୍ରାଏ କରିବି । ବଝିପାରୁଛ ତ? ହଉ ମାନେ ତ ପଢା ପଢିରେ ମାନେ ଟିକେ ମାନେ ଚେଞ୍ଜ ଆସିବାର ଦେଖାଗଲାଣି ନା ଦେଖାାଯାଇଏନି?
ହଁ ବହୁତ ଅଛି ଆଗ ଅପେକ୍ଷା । ଆଗରୁ ସମୟ କେମିତି ଯାଉଥିଲା ଜାଣି ପାରୁ ନଥିଲି । ଏବେ ପ୍ରତିଟି କାମର ସମୟ ନିର୍ଦ୍ଧାରଣ କରୁଛି ।
ଖାଇବାକୁ ବି ଧ୍ୟାନ ଦବୁ?
ହଁ।
ଖାଇବା ଖାଇଲେ ଦେହ ସୁସ୍ଥ ରହିଲେ ପାଠ ପଢିବାକୁ ବି ମନ ହବ।
ହୁଁ ହଁ
ଆଉ ପାଠ ପଢି ପାଠ ପଢ କିନ୍ତୁ ପରିବାରକୁ ମାନେ ସମୟ ଯେମତି ଦଉଥିବା। ହୁଁ।
ତତେ ପରିବାର ପାଇଁ ସମୟ ମିଳୁଛି ନା ମିଳୁନି?
ହୁଁ ମିଳୁଛି।
ସନ୍ଧ୍ୟାରେ ବି ଫାଙ୍କା ରଉଥିବୁ! ସନ୍ଧ୍ୟାବେଳେ ସମସ୍ତଙ୍କ ସହିତ କଥାବାର୍ତ୍ତା ତାଙ୍କ ସହିତ ଚା ପିଇବା କି ଇଏ କରିବୁ ସନ୍ଧ୍ୟାବେଳେ।
ହଁ। ଗୋଟେ ଘଣ୍ଟା ସେଥିପାଇଁ ରଖୁଛି, ପରିବାର ପାଇଁ।
ହୁଁ ମନ ଟା ଟିକେ ଶାନ୍ତ ରହିବ ପରିବାର ସହିତ ମାନେ ଏ ମିଳାମିଶା କଲେ।
ହଁ।
ଆଉ ତତେ ଏବେଠାରୁ ତୁ ଯଦି ମାନେ ଷ୍ଟାର୍ଟ କରିଦବୁ ପରୀକ୍ଷା ବେଳକୁ ମାନେ ମାନେ ଏ ସମୟ ଟା ମାନେ ଚାପ ଟା ପୁରା କମ ମାନେ ଲାଗିବ ତୋତେ।
ଶେଷ ସମୟରେ ସବୁ କରିବାକୁ ପଡ଼ୁ କରିବାକୁ ପଡ଼ୁନି।
ହଁ ସେତେବେଳ କୁ ଆଉ ମାନେ ଶେଷ ସମୟ ବେଳକୁ ତୁ ତରତର ହେଇକି, ମାନେ ଏଟା କରିବି ସେଟା ପଢିବି ନା ସେଠା ପଢିବି ତୁ ମାନେ କନଫ୍ୟୁଜ ହେଇଯିବୁ।
ହଁ ସେମାନେ କହୁଛନ୍ତି ମୁଁ ବଦଳି ଯାଇଛି। ତୁ କଣ କହିଲୁ?
ହୁଁ ନିଶ୍ଚୟ ବଦଳିବୁ। ଯଦି ସମୟ ଟାକୁ ଠିକ ରେ ବ୍ୟବହାର କରିବୁ ନିଶ୍ଚୟ ବଦଳିବୁ। ଉ ଆଗକୁ ବି ବଢିବୁ।
ହଁ।
ଆ ତୁ ତ ସାଙ୍ଗମାନଙ୍କୁ ମୁ କଣ କହିବୁ। ସେ ଯେତେବେଳେ କହିଲେ ମୁଁ କହିଲି ସେ ଯେତେବେଳେ କହିଲେ ତୁ ବଦଳି ଯାଇଛୁ ତୁ ସାଙ୍ଗ ମାନଙ୍କୁ କଣ କହିଲୁ?
ମୁଁ କହିଲି ହଁ।
ଧ
ଏଁ ଦିନ ମାନେ ଦିନ ଶେଷରେ କଣ କରୁ। ମାନେ ଦିନ ଦିନ ଶେଷରେ କଣ କରୁଚୁ? ହ୍ୟାଲୋ।
ହଁ ମୁଁ କହିଲି ତମେ କଣ କରୁଛ।
ମୁଁ ।ନା।
ହଁ।
ହଁ ମୋର ବି ଚାଲିଛି ସେମିତି ହଇ ଆଉ ପଢାପଢି ଆଉ। ମୁଁ ବି ସେମିତି ମୋ ଟାଇମ ଟେବୁଲ ଚଲେଇଛି, ସମୟ ଟାକୁ ଠିକ ରେ ବ୍ୟବହାର କରୁଛି।
ମୁଁ ଯେମିତି ତତେ କହିଥିଲି। ମୁଁ କହିଲ ମୁଁ ତୋତେ କେମିତି କହିଥିଲି, ସମୟ ଟା କେମିତି ବ୍ୟବହାର କରିବା ମୁଁ ବି ସେମିତି ଚଲେଇଛି ଆଉ।
ହଁ।
ଏମତି କର
କନ ଖାଇଚ?
ନା ନା ମୁଁ ଖାଇନି ଏପର୍ଯ୍ୟନ୍ତ, ତ ବ୍ରଶ କରିନି ଖାଇବି କଣ।
କଣ ଅତବେଳ ହେଲାଣି ବସ୍ କରିନା କଣ କରୁଛ କି?
ହଁ ଏଇ ଟିକେ ଏଇଠି ମାନେ ଗୋଟେ ଲେଖାଟେ ଥିଲା ଲେଖୁଥିଲି ଲେଖି ସାରିକି ତାପରେ ତ କଲ୍ କଲି। ହ୍ୟାଲୋ।
ଓହୋ।
କଲ୍ କଲେ କଥା ହଉଚି ଯିବି ଆଫେଇସି ଖାଇବି ଆଉ। ତୁ ବ୍ରସ୍ କଲୁନା ନା କରିନୁ?
ହଁ ମୁଁ ବ୍ରଶ କରିକି ଚା ପିଇଛି ।
ଆଉ କଣ ଖାଇଛୁ କଣ?
ଚା ବିସ୍କିଟ୍।
ଓ ହୋ। ଇଏ ତ ଭାଇ ଭାଇ ଭଉଣୀ କିଏ ଅଛନ୍ତି ନା କଣ ବୋଧେ କଥା ଶୁଭୁଛି ।
ହଁ ହଁ। ଛୋଟ ପିଲା ଗୁଡ଼ା ନା ପାଟି କରୁଛନ୍ତି ।
ଓହୋ ହ ଶୁବୁ କହୁଛନ୍ତି ଆଉ
କଣ କହିଲ?
ମାନେ କଣ କହୁଛନ୍ତି ଶୁଭୁଛି ଆଉ।
ହଁ ହଁ।
ମୁଁ କହିଲି ତମର କହୁଥିଲୁ ବା କାଳେ ଯୋଉ ଆମ୍ବ ଗଛ ହରିକା ସବୁ ଅଛି ନା କଣ । ହଁ।
ହଁ।
କେତେଟା ଅଛି?
ଏଇ ଚାରିଟା ଖଣ୍ଡ ଆଉ।
ଆଉ ଆମ୍ବ ଏକା ଏକା ଖାଇଦଉଛୁ ଆମ ଆଡ଼େ ଦିଟା ପଠଉନୁ ।
ହଉ ପଠେଇବି ଆଉ।
ଆମ୍ବ ଆଉ ଥିବନା ତୁ ପଠେଇବୁ। ଆମ୍ବ ସିଜିନ୍ ଟା ଗଲାଣି ।
ଆମ୍ବ ସରି ସରି ଗଲାଣି ଆଉ ଅଛି ।
ତାହେଲେ ଆମ ଘର ଆସୁନୁ କେବେ ଆମ ଘର ଆଡ଼େ।
ହଉ ମୁଁ ଗଲେ ଆମ୍ବ ନେଇକି ଯିବି ଆଉ।
ହଁ। ଆସିବୁ ନିଶ୍ଚୟ। କେବେ ଆସିନୁ ଆସିନୁ ତ ଆମ ଘର ଆଡ଼େ।
ହଉ ହଉ ଯିବା ଆଉ।
ହଁ ଆ ଯେମିତି ଚଲେଇଛି ଧର ତତେ ଇଚ୍ଛା ବି ହବନି । କରିବା ପାଇଁ ତୁ ଯାହା ବି ହେଲେ ଯେମିତି ସମୟ ମାନେ ତୁ ଲେଖିଥିବୁ ଖାତାରେ ଏଇ ପ୍ଲାନ୍ ଟା ମାନେ ଆଜି କରିବି ଏମତି ଟାଇମ୍ ଟାକୁ ବ୍ୟବହାର କରିବି ସେମତି କରିବି ।
ହ
ଇଚ୍ଛା ନଥିଲେ ବି କରିବି ହେଲା । ଆସ୍ତେ ଆସ୍ତେ ହେଇଯିବ ଆଉ।
ହଁ।
ହଁ ବ୍ୟବହାର ଠିକ୍ ଥିଲେ ହେଇ ଯିବ । ଯଦି କୋଉଠି ମାନେ ଯଦି ନ ଇଏ କରି ପାଇଲୁ ତାହେଲେ ମତେ ଫୋ